ନମସ୍କାର। ଜୟ ଜଗନ୍ନାଥ ଆଜ୍ଞା କଣ କରୁଚନ୍ତି?
ସାର୍ ଏଇ ଘରେ ବସିଛି ଆପଣ କଣ କରୁଚନ୍ତି?
ସେଇ ଆଜ୍ଞା ଶୋଇଚି।
ହୁଁ ହୁଁ ଆଉ ସାର୍ ଖାଇସାଇଲେଣିି?
ହଁ ଆଜ୍ଞା ନା ଖାଇକି ଆଇିଲି ତ?
ଓହୋ ଆ କଣ ଖାଇଲେ ସାର୍ ଆଜି?
ଆଜ୍ଞା ଭାତ, ଭାତ ଆଉ ଆଉ କଣ ଚିକେନ ଟିକେ ଖାଇଦେଲୁ। ଆପଣ କଣ ଖାଇଥିଲେ? ଆଜ୍ଞା ଆମର ଅନଲିମିଟେଡ ଖାଉ ଖାଲି ସୋମବାର ଟା ଛାଡି ଦେଇକି ଆଉ।
ଆଜ୍ଞା। ଆଜି ସାର୍ ମୋର ହଁ ଚିକେନ ସାର ତ ମୋର ବହୁତ ପସନ୍ଦ କିନ୍ତୁ ମୁଁ ତ ଆଜି ଖାଇନି ଯେହେତୁ ଶନିବାର ଥିଲା।
ଆଜ୍ଞା।
ଆଉ ସାର୍ ଆପଣ କଣ କରନ୍ତି ଘରେ ପାଠ ପଢୁଛନ୍ତି ନା ଚାଷ ବାସ
ନାଇଁ ଆଜ୍ଞା ମୋର ମ୍ୟାରେଜ ହବ ଏ ଦଶ ଦିନ ଭିତରେ। ସେଇଟା ପ୍ରିପରେଶନ କରୁଥିଲି ଆଉ
ଯେ ପିନ୍ଧିଛି ଯାହା ଛୋଟ ମୋଟ, ଯୋଉ ସେ ଛୋ ପ୍ରମଟ ଯୋଉ ଯେମିତି ଆମର ପ-ପ-ପ ପର୍ବପର୍ବାଣୀ ଭଳିଆ ଆପଣଙ୍କ ଘରେ ଏଇନା ହବ ଗୋଟେ ପାଞ୍ଚ ଛଅ ଦିନ।
ଆଜ୍ଞା-ଆଜ୍ଞା।
ଆଜ୍ଞା।
ନା ଯାହା ହେନେ ଦଶ କୋଡିଏ ଦିନ ଏଇନା ଖୁସି ବାସି ଚାଲିବ ଆଉ।
ଆଜ୍ଞା, ଆଉ ସାର୍ ଆପଣ କଣ ଚାଷବାସ କରନ୍ତି ନା
କରନ୍ତେ ଆଜ୍ଞା ଆମର୍ ତ ଏପଟରେ ଏଇନା ଧାନ ଚାଷ ଚାଲିଛି, ଧାନ ଚାଷ ପରେ ଆଜ୍ଞା? ନାଇଁ ଆମର ଏପଟରେ ଫାଷ୍ଟ ଟ୍ରାକ୍ଟରେ ଚାଷ ହେଇଛି ଚାଷ ହେଇକି ଘାସ୍ ବଛା ହେଉଛି ତାପରେ ଲୋକ ପକା ହେଇକି ଧାନ ରୁଆ ହବ। ରୁଆହେଇ ସାରିଲା ପରେ ଘାସ ବଛା ହବ ତାପରେ ଧାନ ହବ।
ଓହୋଃ ପାଣି ପାଣିର ସୁବିଧା ସେପଟେ ଅଛି?
ଆଜ୍ଞା ହଁ ଆମର ଏପଟେ ଡ୍ୟାମ ଗୋଟେ ଅଛି ସେଇଠୁ ଆମର ପାଣି ସର୍ଟ ହେଲେ ସେ ଡ୍ୟାମ୍ ଆମକୁ ସାହାଯ୍ୟ କରେ ପାଣି ଛାଡିବାରେ।
ଆଜ୍ଞା, ଆପଣଙ୍କ ପୁରା ଘର କୋଉଠି?
ଆମର ଆଜ୍ଞା ବାଲେଶ୍ଵର।
ବାଲେଶ୍ଵର ନାଇଁ କି ଆଜ୍ଞା। ଆଉ ବାଲେଶ୍ଵର କଣ କେମିତି ଜାଗା ଅଛି?
ଆମର ଏପଟରେ ବିଚ୍ ଅଛି।
ଆଜ୍ଞା ଏଇ ଯୋଉ ବୋଝ୍
ଭୋଜି ଫୋଜି କରିବା ପାଇଁ କିଛିଟା ପର୍ଯ୍ୟଟନ ସ୍ଥଳୀ ଥିବ, ଆଜ୍ଞା ହଁ ଆମ ସେପଟରେ ଆଜ୍ଞା ଆମର ସୁନାମୁଣି ଡ୍ୟାମ୍ ଗୋଟେ ଅଛି ସେ ଏବେ ବହୁତ ଭାଇରାଲ ଅଛି ନା ସେଇଠି ବହୁତ ଲୋକ ଆସୁଛନ୍ତି ଭୋଜି କରତେ। ହଁ ଆଜ୍ଞା ହଁ ସେଇଭଳିଆ ଆଉ।
ଓହୋଃ ସେଇଭଳିଆ ଗୋଟେ ନାଇଁ, କିନ୍ତୁ ସୁନାମୁଣି ଜଙ୍ଗଲ ବି ତ ଆମ କେଉଁଝରରେ ଅଛି ନା ଗୋଟେ।
ଆଜ୍ଞା। ଆଜ୍ଞା-ଆଜ୍ଞା। ଆମର ବି ଏପଟେ ଅଛି।
ଆଉ ସାର୍ ଆପଣ କଣ ଘରର ଝାଡୁ କରିପାରନ୍ତି?
ନାଇଁ ଆଜ୍ଞା ମୁଁ ତ ଝାଡୁ କରି ଶିଖିନି ମୁଁ ଯେବେ ବାହା ହେବି ମୋ ସ୍ତ୍ରୀ କେମିତି
ଆଜ୍ଞା ହଁ-ହଁ ଆପଣ କିଛି ବି ଶିଖେଇବା କଥା।
ହଁ ଆଜ୍ଞା ମୁଁ ଟିକେ ରୋଷେଇ ଫୋଷେଇ କରୁଛି। ଆପଣ କଣ କରନ୍ତି? ପାଠ ପଢାପଢି କରୁଥିଲି ପ୍ଲସ ଥ୍ରୀ ସରିଲା ତ।
ଆଜ୍ଞା।
ଆଉ ଆପଣଙ୍କ ଘର କୋଉ ପଟେ?
ଆଜ୍ଞା ଆମ ଘର କେଉଁଝର।
କେଉଁଝର କେଉଁଝରରେ ଭଲ ମାନେ ଆମର ଯୋଉ ଜାଗାଟା ସେ କେଉଁଝରରେ କହିବାକୁ ଗଲେ ମିଳେ, ଆଜ୍ଞା। ପରେ ମତେ କଲ୍ କରିବି ମୁଁ ଆପଣଙ୍କୁ ଏହା ସହିତ ଦରକାର ପଡ଼ିଲେ ଆପଣଙ୍କର କେଉଁଝରରେ ଫେମସ୍ ଜାଗା ଆଜ୍ଞା କଣ କେମିତି?
ଫେମସ୍ ତ କହିଲେ ସାର୍ ଏଠି ତାରିଣୀ ଆମର ପୁରା ଫେମସ୍।
ତାପରେ ତାରିଣୀ ମନ୍ଦିର ପରେ ଆମର ଅଛି ସାନଘାଗରା, ବଡଘାଗରା କେଉଁଝରରେ ସେ ବି ଫେମସ୍। ତାପରେ ଆମର ଗୁଣ୍ଡିଚାଘାଗି ଅଛି ଗୋଟେ ସିଏ ବି ଫେମସ୍ ଆମର। ତାପରେ ସୁନାମୁଣି ଜଙ୍ଗଲ ବି ଯୋଉ ଭୀମକୁଣ୍ଡ ଅଛି ଆମ କେଉଁଝରରେ। ଆଉ ଶୀତା ବ୍ରିଞ୍ଜି ଗୋଟେ ଆମର ଅଛି ଗୋଟେ ଜଳପ୍ରପାତ ଏସବୁ ଛୋଟ ଛୋଟ ଯୋଉ ପର୍ଯ୍ୟ ଉନ ଶୁଣେ ଯେତିକି ଜାଗା ସେସବୁ ବୋହୁତୁ ସୁନ୍ଦର ହେଇଥାଏ କେଉଁଝରକୁ ସାର୍ ତ ଆପଣ ଜାଣିଥିବ ପ୍ରାକ୍ କୃତିକ ସମ୍ପଦରେ ପରିପୂର୍ଣ୍ଣ ସିଏ। ଆଜ୍ଞା ଆ ଆଉ ଏଇସବୁ ଜିନିଷ ତ ଆମର ଏଠି ଉଁ ଅଧିକ ତ ମାଆ ତାରିଣୀଙ୍କ ମନ୍ଦିର ପାଇଁ ଫେମସ।
ଆଜ୍ଞା।
ଆଜ୍ଞା ଯୋଉ ସଂକରାତି ସମୟରେ ଆଜ୍ଞା ହଁ ମୁଁ ବୁଲାବୁଲି କରେ ଆଉ କିନ୍ତୁ ତାରିଣୀ ମନ୍ଦିର ମୁଁ ବେଶୀ ଯାଇନି। ଥରେ ଦିଥର ଯାଇଚି।
ଆଛା।
ଆଜ୍ଞା।
ଆପଣ ବୋଧେ ଆପଣ ଜା ଏରିଆ ହେଇକି ଆପଣ ତାରିଣୀ ମନ୍ଦିର ଯାଆନ୍ତି ନା ଠାକୁର
ନାଇଁ ସାରେ ମୁଁ ପଛେ ସେମିତି ମୋର ଟିକେ ଠାକୁରଙ୍କ ଙ୍କ ଉପରୁଙ୍କ ଉପରେ ଟିକେ ବିଶ୍ଵାସ ଫିଶ୍ୱାସଟା କମ୍ ମୋର।
ଆଛା।
ଆଜ୍ଞା ଯେହେତୁ ଟିକେ ଏ ସାଇନ୍ସ ପଢିଥିନେ ଟିକେ ଏ ବିଷୟରେ ଟିକେ ଅଧିକ ନମ୍ବର ଥିଲେ କି
କି ସବୁ ଜିନିଷ କିଛି ନଥାଏ ଭୂତ ଫୁତ ଏସବୁ ଜିନିଷ ନଥାଏ କିଛି। ଆପଣ କେବେ ଦେଖିନାହାନ୍ତି ଭୂତ କେବେ ଫିଲ୍ ବି କରିନାହାନ୍ତି?
ନାଇଁ ସାରେ ଭୂତଫୁତ ମୁଁ କେବେ ଦେଖିନି।
ଆ ଆମ ପଟରେ ତ ଆମେ ଭୂତଫୁତ କିଛି ଫିଲ୍ କରୁ।
ଆଗେ କରନ୍ତି?
ଆଜ୍ଞା ଆମପଟରେ ଏମତି ସ୍ ତାଳ ଫାଳ କିଛି ଅଛି କିଛି ଠାକୁର ଦେଖାଯାଆନ୍ତି।
କେମିତି କଣ ସାର
କେମିତି କଣ ସାର ଟୋକନ ଉଁ ଆମର ଏ ଏପଟରେ ଆମର ଆମର ଯେମିତି ୟା ପରେ ନେଷ୍ଟ ମନ୍ଥରେ ଆସୁଛି ଆମର ଭାଲୁ। ବାଣି ହୁଁ। ସେଇଠି ଏମିତି ପୂଜା ହେଲେ ମା ଆସନ୍ତି ଯଉ ଆମର ଯଉ କଣନ୍ତି କାଳିଶି ରୂପରେ ଆସନ୍ତି। କାଳିଶି ରୁପରେ ଯଉ ଠାକୁର ଆସନ୍ତି କୁହନ୍ତି ତ ଶିଶୁ।
ଆଜ୍ଞା।
କଣ ଖାଇଥିଲେ? ପିଇକ କହିଥିଲି ସାର୍ ଶନିବାର ଯା ଅଛି କିଛି ଆମିଷ ନାହିଁ ତ ନିରାମିଷ ଗ ଖାଇଥିଲି ଭାତ, ଗରମ ଭାତ, ଡାଲମା ଆଉ ଭଜା କଣ ଟିକେ ହେଇଥିଲା ଖାଇଥିଲି?
ଆଜ୍ଞା।
କକୁ
ଆପଣ ସାର୍ ଆଉ କଣ କେମିତି ଏବେ କଣ କରୁଛନ୍ତି ନା ଚାଷ ବାସ କଣ କିଛି କହି
କଣ କିଛି କହିଲେନି। ପାଇଁ ଆମର ଏଇନା ଚାଷ ଚାଲିଛି ଚାଷ ପରେ ଚାଷ ଯେ ମାସେ ଖଣ୍ଡେ ଆମର ଚାଲିବ ତାପରେ ଟିକେ ପ୍ଲାନିଂ ଅଛି ବାହାରକୁ ଯିବାକୁ ବୁଲିବାର ଆଉ ଆଜ୍ଞା।
ହୁଁ ହୁଁ ଆପଣ କୁଆଡେ ବୁଲିତେ ଯାଆନ୍ତି?
ଆମର ଆମେ ଆର ବର୍ଷ ନେଷ୍ଟ ଇୟର ଯାଇଥିଲୁ ଆମେ ଟିକେ ଉତ୍ତରପ୍ରଦେଶ ଲାଇନ୍
ଆଜ୍ଞା ଆଜ୍ଞା।
ସେପଟେ ସେମିତି ମାନେ ବନାରସ ମନ୍ଦିର ଅଯୋଧ୍ୟା
ଆଜ୍ଞା।
ତୀର୍ଥ ସ୍ଥାନ ସେଇଥର ବୁଲିକି ଆସିଥିଲୁ ଏ ଏଇ ବର୍ଷ ପ୍ଲାନ ଅଛି ନେପାଳ ଯାଇତେ।
ନେପାଳ ବହୁତ ବଢିଆ ଜାଗା ଆଜ୍ଞା ବୁଲାବୁଲି କରିବା ପାଇଁ।
ହୁଁ ଆଜ୍ଞା। ଆପଣ ତ ଆମ ପୁରୀ ଜଗନ୍ନାଥ ନ ସରି ଆମ କୋଲକାତା ଜଗନ୍ନାଥ ମନ୍ଦିର ଜାଣିଥିବେ।
ଆଜ୍ଞା ୱେଷ୍ଟବେଙ୍ଗଲ ଆଜ୍ଞା ଆଜ୍ଞା। ଯାଇନୁ କେବେ କିନ୍ତୁ ଜାଣିଛି ସେ ସବୁ
ଆସ। ଆଚ୍ଛା।
ତା ବିଷୟରେ କିଛି କହିଲେନି ଆପଣ କଣ ସେ ଗୋଟେ ଫେମସ?
ଆମର ଏପଟେ କିଛି ନାହିଁ ଆମର ଟିକେ ସି ବିଚି ଆଉ ଆଉ ମୁଁ ଏତେ କିଛି ଆମ ବାଲେଶ୍ୱର ହେଇକି ବି ଆମେ କିଛି ବୁଲୁନା ଏତେ ଆମେ ଟିକେ ଘ ଭିତରେ ରହୁ ତ। ସେଥିପାଇଁ ଆମେ ଏତେ ବୁଲାବୁଲି ନାହିଁ।
ଆଜ୍ଞା।
ଆପଣ ମୁଢି ମିକ୍ସଚର ଫେମ ଆଜ୍ଞା ହଁ। ମୁଢି ମିକ୍ସଚର ଆଜ୍ଞା ଡେଲି ସକାଳୁ ଥରେ। ରାତି ଥରେ ଆମର ମୁଢି ମିକ୍ସଚର ହେଲା ମାନେ ଆମ ଫେବସାଇଟ ସିଏ।
ଆଉ ସାର୍ କଣ କିଛି ପୂଜା ପର୍ବାଣୀ ହେପଟେ କିଛି ଯେମିତି କି ଦଶହରା ହଉ କି କାଳୀ ପୂଜା
ଆ ପୂଜା ବୋଲ ବମ ତ ଆଜ୍ଞା ନାହିଁରେ ଆସୁଛି ଆମର ଗଣେଶ ପୂଜା ଜାଣିଥିବେ।
ଆଜ୍ଞା।
ଗଣେଶ ପୂଜା ତାପରେ ଭାଲୁକାଣିୀ ଓଷା ତା ନେଷ୍ଟେ ମଧ୍ୟ ଲକ୍ଷ୍ମୀ ପୂଜା।
ଆଜ୍ଞା।
ଏ ଆଜ୍ଞା ତାପରେ ଦଶହରା ଅଛି ଏଆ ଏଇ ମନ୍ଥ ରେ ଆପଣ ଜାଣିଥିବେ ଯୋଉ ରଥଯାତ୍ରା
ଆଜ୍ଞା।
ଏପଟରେ କେ ଯୋଉ କେସ୍ତୁରାପାଳ ବୋଲି ଜାଗା ଗୋଟେ ଅଛି ସେଠି ଆମର ରଥଯାତ୍ରା ହୁଏ।
ଆଜ୍ଞା ଆପଣ ଯାଆନ୍ତି, ଆପଣ ଯାଆନ୍ତି ସେପଟକୁ?
ଏ ହଁ ଆମ ପାଖ ଜାଗା ଆଉ।
ଆମ ପାଖରେ ବହୁତ ଧୁମଧାମ ରେ ହୁଏ ଆମେ ସେଇଠି ଯାଉ ଏନ୍ଜଜୟ କରୁ। ଉପଭୋଗ କରନ୍ତିୁ ଯେହେତୁ ଜଗନ୍ନାଥଙ୍କର ଗୋଟେ ଛୋଟ ମନ୍ଦିର ସେଠି ଅଛି ଆଜ୍ଞା।
ଆଜ୍ଞା।
ଯୋଉ ରଥ ଦୌଡି ଟାଣିକି ଯୋଉ ଫିଲିଙ୍ଗସି ଟା ଆସେ
ଆଜ୍ଞା ସେ ସୌଭାଗ୍ୟ ଆପଣଙ୍କୁ ମିଳିଛି ସେଇଟା ବହୁତ ବଡ କଥା।
ଆଜ୍ଞା ଆପଣ କିଛି ଯାଆନ୍ତି ନା ର
ରଥଯାତ୍ରା ଆଜ୍ଞା ମୁଁ ଯାଏ ବୁଲାବୁଲି କରେ କି ତୁ ମୋର ତ କହିଲି ନା ସେ ସବୁ ବିଷୟରେ ଟିକେ ଏତେ ଇଏ ନାହିଁ ବୋଲି ମୁଁ ଯାଏନି ଅଧିକାଂଶ ଟାଇମ କିନ୍ତୁ ମୁଁ ଯାଏ ଆଜ୍ଞା।
ଆଉ ଆପଣ ଏ ଏଇ ଏଇ ଯୋଉ ଆର ମନ୍ଥରେ କୁଆଡେ ବୁଲାବୁଲି କରିତେ ଯିବେ ନା ଘରେ ରହୁଛନ୍ତି ବୁଲାବୁଲି ଆମର ବି ପ୍ଲାନ୍ ଥିଲା ଏକର ରାମେସ୍ଵରମ୍ ତିରୁପତି ଆଜ୍ଞା। ଯୋଉକି ତାମିଲନାଡୁ ଯୋଉ ଆମର ଉ ଦକ୍ଷିଣ ଭାରତ ଏରିଆ ଆଡେ। ଆଜ୍ଞା।
ଆଉ ଆଜ୍ଞା କଣ କୁହନ୍ତୁ?
ଆଉ ସାର୍ ଆପଣ ଯୋଉ ଧାନ ଚାଷ ତ ସରିବ ତଳା ଫଳା ରୁଆ ହେଇ ସାରିବଣି।
ହଁ ଆଜ୍ଞା ଆମ ତ ରୁଆ ଆମର ଧାନ ବାହାରି ଗଲାଣି ତଳା ଯୋଉ କୁହନ୍ତି ତଳି। ତଳି ପଡିଥିଲା ମାସେ ତଳେ ଆମର ବାହାରିଗଲାଣି କାଲି ଆଡକୁ ଆମର ଧାନ ଚାଷ ଯୋଉ ରୁଆ ପତା ହବ।
ରୁଆ ପୋତା ହେଲା ପରେ ହଁ ତାପରେ ତ ଧାନ ଅଟୋମେଟିକ ରେ କିଛି ସମୟ ପରେ ପୁଣି ବଢିବ।
ତାପରେ ପିଲ ମାରିବ ତାପରେ ଯୋଉ ଧାନ ବାଛା ବଛି ଅଛି ସିଏ ବି ଗୋଟେ ସିଜିନ ଅଛି ସେ ବାଛା ହବ। ତାପରେ ଧାନ କଟା ଟାଇମ୍ ଆସିଲେ ପୁଣି ଧାନ କଟା ହବ ତାପରେ ଗାଡିରେ କାଟାହୋକି ମୁଣ୍ଡି ମାନଙ୍କରେ ଦିଆହବ। ମନେ ମନେ କରେଇବି ଆଜ୍ଞା। ଆଜ୍ଞା ଆଜ୍ଞା ଆପଣଙ୍କ ସହିତ କଥା ହେଇକି ବହୁତ ଖୁସି ଲାଗିଲା ଧନ୍ୟବାଦ ଧନ୍ୟବାଦ। ଆଜ୍ଞା